ଶୁବି ହଁ ହଁ ଶୁଭିଲା, ମୋର?
ହଁ ହଁ କ୍ଲିୟର ସୁୁବିଲା।
ଓ ହଁ ହଁ ଏ ଏଇ ବର୍ଷା ପାଇଁ ଟିକେ ରହୁନି ଆଉ।
ହଁ, ପା ଘନା ଘନ ବର୍ଷା ହେଇଚି ଆଉ।
ହଁ ମୁଁ ବାହାରକୁ ଆସିଲି ସେଥିପାଇଁ ଶୁଭିଲା।
ହୁଁ ପାଟି ବି ଶୁବୁଛି ବ୍ୟା ମାନେ ପଛ ସାଉଣ୍ଡ ଶୁବୁଛି।
ହଁ ଆଉ କରେଣ୍ଟ ନାଇଁ ତ। ଗାଁ ରେ ବିଜୁଳି ପଳେଇଛି ଘୋର ବର୍ଷା ପାଇଁ।
ଉଁ, ବ
ବିଜୁଳି ଘଡଘଡି ପାଇଁ।
ଉଁ।
ସେଥିପାଇଁ ଶାନ୍ତ ପରିବେଶ ଆଉ ଟିକେ ଶୁଭୁଥିବ ଆଉ।
ହଁ ବେଙ୍ଗ କଟର କଟର ହଉଛନ୍ତି ରାତି ପୁରା ଘନ ଅନ୍ଧାର ବିଜୁଳି ନାହିଁ।
ଅନ୍ଧାର ବାହାରେ ବୁଲୁଛି କୋଉଠି ଆସିଯିବେ ଧାମେଳା ଧଣ୍ଡ।
ନାଇଁ ନାଇଁ ଦେଖିକିରି ବାହାରେ ବି ଏମିତି ବୁଲାବୁଲି କରନ୍ତୁ ନାଇଁ।
ନାଇଁ ଏଇ ଘର ଆଗେରେ ଆଉ। ତ ମାନେ ବିଜୁଳି ବି ଜଳଉଛି ଆଲୋକ ଆଲୋକ।
ହଁ।
ବତି ଜଳେଇକି କଥା ହଉଛି ଆଉ କୁଅ। କଣ କେମିତି ବର୍ଷା ପବନରେ ଆଉ କଣ ମନେ ପଡଛି?
ହୁଁ ସେୟା। ହଁ ବର୍ଷା ପବନ ହେଲା ଭ ପାଗ ଟିକେ ଆଜି ଥଣ୍ଡା ଥଣ୍ଡା ପାଗ କଣ ଜଳଖିଆ ପୁରା ଆଜି ହେଇଥିବ ଭଲ ଭ ଲାଷ୍ଟ ରଜ ଶେଷ ରଜ। ଥିବ ଦେଖିଆ ଟିକେ କଣ ସବୁ କରୁଛନ୍ତି ସମସ
ଆ ଶେଷ ପାଗ ଦେଖିକି ଟିକେ ଛଣା ଛୁଣି ଉପରେ ବାଡେଇ ଦେଇ
କଣ ସବୁ ହେଇଥିଲା ଘରେ ଆଜି?
ଘରେ ନାଇଁ ଏଇ ଛକରୁ ନେଇ ଆସିଥିଲୁ ବରା ସିଙ୍ଗଡା ଚାଓମିନ ଆଉ ହଁ। ନା କିଣି ନେଆଲୁ ଘରେ ଆଉ। କାଇଁ ହଇରାଣ କରିଛି ଟିକେ ଆରାମ ନିଅନ୍ତୁ।
ଓ କିିଣିକି ଅଇଲେ
ଖରାବେେଳେ ଖରାବେେଳେ ଟିକେ ଅଧିକା ରୋଷେଇବାଷ ହେଇଗଲା। ସାଙ୍ଗ ଆସିଥିଲା ଖାଇବାକୁ ହୁଁ। ଆଉ ସେଥିପାଇଁ ଆଉ ସନ୍ଧ୍ୟାରେ ଆଉ କଲୁନି କିଛି ଇଚ୍ଛା ପ୍ରକାଶ କଲୁନି ଆଉ।
ହଁ।
ଏତେ କିଏ କରିବ ବାସନ ମାଜିବ ପୁଣି ଧୋଇବ
ହୁଁ।
ହୁଁ।
ଏଇ ଆମର ବି ପଛ ସାଉଣ୍ଡୁ ପୁରା ଜୋର ଟିକେ ଆଉଛି ଏବେ ଛୁଆ ଗୁଡାକ ଖାଲି ଟିକେ କଟ ହଉ
ରହିବେ ଆଉ ଟିକେ କାରୁ କାରୁ ହେବେ ଆଉ। ଆଉ କଣ କରିବା ଆମେ ଆଉ କଣ ଖିଆ ପିଆ ରାତିରେ କରୁଚ?
ହଁ ଅଧା ଅଧି ବାରଣା ଖାଇସାରିଲେଣି ଚାରଣ ଅଛନ୍ତି।
କଣ କରିଚ ରୋଷେଇ ରୋଷେଇ କଣ?
ରୋଷେଇ ଆମର ଆମର ତ ପିଠା ହବନି ନା।
ହୁଁ।
ମୁଁ ସାନ ଯାଙ୍କ ଘରୁ ଆସିଥିଲା ତାଙ୍କ ବାପା ଆସିଥିଲା ଆଜି। ପିଠା ଆଣିଥିଲେ ମୁହାଣ୍ଡି ପିଠା ଆଣିଥିଲେ। ଖାଲି ମଣ୍ଡି ପୁର ମଣ୍ଡି କାକରା ପିଠା ବରା ଏଗୁରା ସବୁ ରାତିରେ ଭୋଜନ ହେଇଗଲା ଆଉ।
ହଁ ଭଲ ଆଉ କଣ ଆଉ କିଛି ରୋଷେଇ କରିବାକୁ ପଡିଲାନି ଆଉ।
ନାଇ ଟିକେ ଘରେ ଟିକେ ଡାଲମା ହେଲା ଯେ ଖାଲି ପିଠା ଖାଇବ କେମିତି ଖାଇବ ଯାହାର ପସନ୍ଦ?
ତରକାରୀ ଆସିବାର ଥିଲା ନା ଆଉ।
ସେତ ଏକୁଟିଆ ଲୋ କ ତାଙ୍କ ପାଇଁ ଚୁଲି ଫୁଲି ନାହିଁ ସେତିି କରିକି ଦେଇଛନ୍ତି
ତା ଦିଅ ରେ ଆ ତମେ କରିଦେଇଥାନ୍ତ ମଟର ତରକାରୀ ବଢିଆ ସ୍ଵାଦ ହେଇଥାନ୍ତା ଆଉ।
ସିଏ ଆସିଛନ୍ତି ଦିପହର ବାହାରିକି କେତେବେଳେ କରିଥାନ୍ତେ ଖରା ଦିନ ନା।
ଆଉ ଅତିଥି ଅତିଥି ଅବସ୍ଥାନ କରୁଛନ୍ତି କି ପଳେଇଛନ୍ତି?
ନାଇଁ ନାଇଁ ଅବସ୍ଥାନ କରିଛନ୍ତି ଗୃହରେ ଶୋଇଛନ୍ତି। ବାପା କହିଛନ୍ତି ଏ ହଁ ସେ କାଲି ସକାଳ ଭୋର ଛଅଟା ସାତଟା ବେଳୁ ପଳେଇବେ।
କାଇ ଏତେ ଜଲ୍ଦି?
ବସ ରେ ପଳାନ୍ତି ଶୀଘ୍ର ଗାଈଆଉ। କଉ ଟିକେ ଗାଈଗୋରୁ ଗୋବର ଟିକେ ହାତ କରିପାରିଲନି ଆଉ ତାଙ୍କ କାମ ସକାଳେ ପହଞ୍ଚିଲେ ତାଙ୍କର ତାଙ୍କର ନିତ୍ୟକରମ ସବୁ ହବ ଗାଈ ମାନଙ୍କର।
ଆଚ୍ଛା ଆଚ୍ଛା ଏକୁଟିଆ ଲୋକ ଆଉ ନାହିଁ।
ପୋଛା ସବୁ ଏମିତିଚାଳିଛି ତାର।
ଆଉ ଘର ସଂସାର କେମିତି ଛାଡ଼ିକି ରହିହେବ?
ହଁ ତାର ଝିଅ ଆଉ ଘର ତାଙ୍କ ପାଖ ଝିଅଟେ ଆଉ ସ୍ତ୍ରୀ ଆଉ। ଆଉ ତ ପୁଅ ତିନି ଭଉଣୀ ଭାଇ ନାହିଁ ଦିଇ ଜଣ ଭା ଟ ଗ କାମ କରିବେ ଆଉ। ତାକୁ କିଏ କରିନି ଯାହା କରିଦଉ ତାେ ଯଥିଲେ ସେ କରିଦିଅନ୍ତି ଆଉ ସେ ଗଲା ପରେ ଆଉ କେହି କରିବାକୁ ନାହାନ୍ତି କରିଛନ୍ତି ଆଉ।
ହଁ ହଁ ତୁମର ଭାଇ ଭଉଣୀ କେତେ?
ଆମେ ଭାଇ ଭଉଣୀ ଚାରିଜଣ ଆମେ ଆମ୍ଭେ ହେଲୁ ପୁରା ସର୍ବପ୍ରଥମ ବଡ। ଜ୍ୟେଷ୍ଠ ହଉଛି ହିଁ-ହିଁ ପରେ ତ ଜୋରେ ହଉଚି ଆମର ଆଉ ହୁଁ।
ବାହାଘର ପରେ ବି ଆଉ ହୁଅନ୍ତ କି ଆମ କନିଷ୍ଠଙ୍କ କଥା ଟିକେ ଭାବ। ଖାଲି ଜେଷ୍ଟ ଖାଲି କରୁଥିବ।
ବାହାଘର ପରେ ସେଟି ଜଷ୍ଟ ଏଟି ଜଷ୍ଟ ଜେଷ୍ଟ
ଆଉ ବାହାଘର ମାମୁଁ ଘର କଲେ ଆଉ ଏତେ ବଡ଼ ଯାଙ୍କେ ଆଉ।
ତମ କନିଷ୍ଠ ହଁ ତମ କନିଷ୍ଠ ମାନେ ହଉଛି ନା ହଉନି କାଇଁ।
ନାଇଁ କନିଷ୍ଠ କାଇଁ କୋଉଟି, ଅଷ୍ଟମୀରେ ଅ ଷ୍ଟମୀ ତ ଜ୍ୟେଷ୍ଠଙ୍କୁ ଦିଆହେଲା ପ୍ରାଧାନ୍ୟ ଆଉ। କନିଷ୍ଠଙ୍କୁ କଣ ପଚାରୁଛନ୍ତି, ତାଙ୍କୁ ବାସି ଏଣ୍ଡୁରି ଦିଆହୁଏ।
ଆଉ
କନିଷ୍ଟଙ୍କୁ ବିନା ପୁର ରେ ଏଣ୍ଡୁରି।
ନାଇଁ କନିଷ୍ଠ ମାନଙ୍କର ହଉଚି ନା। ହଉଚି ଏଇନାକେ-ଏଇନାକେ ଜ୍ୟେଷ୍ଟୁକୁ
ଆମେ ବଡ଼।
ହଁ-ହଁ ତାପରେ ମଝିଆଁ ହଉଚନ୍ତି ବଡ ଜ୍ୟେଷ୍ଠ, ସେ ହଉଚନ୍ତି ଏଠି ସେଇ ବାହା ହୋଇଯାଉଚନ୍ତି। କନିଷ୍ଠ ବିି ବାହା ହେଇଯାଇଚନ୍ତି ସମସ୍ତେ ଆମର ବିବାହିତା ଖାଲି ଭାଇ ଅବିବାହିତା। ହୁଁ, ଭାଇ ଅବିବାହିତା। ବାହା ହୋଇଯାଇଚନ୍ତି।
ଆଉ ବାପା ବୋଉ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ବୋଉ ଧିଅ ଏପଟେ ଟିକେ ଭଲ ନଥିଲା, ଏଇ ଖରା ଗରମ୍ ଦୋଷରୁୁ ଟିକେ
ହୁଁ।
ଦେହ ଟିକେ ଭଲ ନଥିଲା।
ହଁ।
ଆଉ ଲାଇନ୍ ଆମର ବିଜୁଳିବତି ଆଇଥିଲେ ପୁଣି ପଳେଇଲେ।
ଏ-ହିଁ-ହିଁ ହଁ ଏଇ ଯୋଉ ସଜାଡ଼ା ହଉଥିବ ଆଉ। ତାର ଫାର ଛିଣ୍ଡିଥିବ ବର୍ଷାରେ, ହଉ।
ଭୋଲ୍ଟେଜ୍ ଯାଉଛି ପୁରା ତା ପୁଣି କୁଆଡେ।
ଏଇ ଯୋଉ ପ୍ରବଳ ବିଜୁଳି ଘଡଘଡି ହଉଚି
ହଁ ବା।
ଏ ବଜ୍ରପାତରେ କଣ ହେଇଯାଇଥିବ ଦୁର୍ଘଟଣା ଆଜି ଆଉ।
ହୁଁ-ହଁ ଯୋଉ ଘଡଘଡି ମାରିଚି, କୋଉଠି କଣ ହେଇଥିବ ନା ଆଉ।
ହୁଁ ଏଇତ ଆ ଏବେ କାଇଁ ଇନ୍ଦ୍ର ଦେବତା ଭାରି କୋପ କରିଚନ୍ତି ଆଉ।
ହୁଁ, କୋପ କର୍ ଚନ୍ତୀ ଇନ୍ଦ୍ରଧନୁ ଆଉ କାଇଁ ପଡୁନି ସେ ଟାଇମ୍ ରେ ବର୍ଷା ହେଲେ ଇନ୍ଦ୍ରଧନୁ ପଡନ୍ତା, ଲାଇନ୍ ଥିଲାବେଳେ ଧର ସୂର୍ଯ୍ୟ ଗ୍ରହଣ ପଡିଲା ବେଳେ ପଡିଲେ ବର୍ଷା
ହଁ ଏଇ ବିଗତ-ବିଗତ କିଛି ଦିନ ତଳେ ପଡିଥିଲା ନା କଣ ଯୋଉଦିନ ପୁରା ହଳଦିଆ ହେଇଯାଇଥିଲା କଣ ପଢିନଥିଲେ? ହଁ ପଢିଥିଲେ ପଢିଥିଲେ। ଆଁ ତ ଆଁତଂ ତମେ କେ ଘରେ ସେଇ ସମୟରେ ବିଶ୍ରାମ ନେଉଥିବ ଆଉ କଣ।
ହଁ ମୋର ନଜର ଆସିନି ଆଉ। ହଁ ଯାହା କହିଲ ମୋ ନଜରରେ ଆସିନି ଆଉ।
ଆଚ୍ଛା ଆଉ କଣ ଭାଇ ଆସିନାହାନ୍ତି?
ହଁ ହେଇ ଆଇ ଏଇନାକେ ସଙ୍ଗେ ସଙ୍ଗେ ଆସିଲେ ଯିବା ସେ ହାତ ମୁହଁଧୁଆ ଧୁଇଧୁଇ କରିବାକୁ ଯାଇଛନ୍ତି ତାଙ୍କୁ ଖାଦ୍ୟ ପରସିବା
ଖାଦ୍ୟ ପଳଶି ସାରିଲା ପରେ ସ୍ୱାମୀ ଗ୍ରହଣ କରିସାରିଲା ପରେ ଆପଣ ଗ୍ରହଣ କରିବେ।
ନାଇଁ ମୁଁ ଅଧା ଅଧି ଗ୍ରହଣ କରିଦେଇଛି ଏ ପୁଅକୁ ଖୋଇଦେଲା ମାନେ
ଆଛା ଆଚ୍ଛା ଅଇସ ଲୋଭ ସମ୍ଭାଳି ନ ପାରି ଅଧା ଅଧି ଗ୍ରହଣ କରିଦେଇଛନ୍ତି?
ଅ ହୋ ଅଜ ଖାଇ
କିନ୍ତୁ ଭାଇଙ୍କୁ କିନ୍ତୁ ଭାଇଙ୍କି କହୁଛନ୍ତି କି ମୁଁ ଆପଣଙ୍କ ବିନା
ନାଇଁ ନାଇଁ ସେମିତି ହୁଏନି ଯଦି ସେ ଡେରି କରନ୍ତିି ମୁଁ ଖାଇଦି ଦିଏ ସେ ଆସିବାର ତ ସାଙ୍ଗେ ସାଙ୍ଗେ ଆଉ
ହଁ ସେଇ ତ ଠିକ ନା ହଁ ସ୍ଵାମୀ ଆଉ ନଖାଇ ଖାଇଲେ ଆଉକଣ ସ୍ତ୍ରୀ ଖାଇବେନି।
ନାଇଁ ହଁ ଡେରି କଲେ ମୁଁ ଖାଇଦେବି ଆସିବାର ତ ମୁଁ ଖାଏନି
ହଁ ହଁ ସା ସାଙ୍ଗ ହେଇ ଖାଇବ ଭଲ କଥା ନହେଲେ ଡେରି ଯଦି ହେଲା ଟାଇମ ରେ ଖାଇଦବ ହଁ।
ହ ଆମେ କଉଦିନ ଟାଇମରେ ଖାଇନୁୁ।
ଆଧୁନିକ ଯୁଗରେ ନାରୀ ନା।
ନା ଆଧୁନିକ ଯୁଗ ନାରୀନା ଆମେ କଉ ଦିନ ସାଙ୍ଗହେଇକି ଖାଇନୁବା ସତରେ ସିଏ ଭଲ ପାଆନ୍ତିିନି ଖାଇିବାକୁ। ମୁଁ ସେ ନାଁ ପୁରା ଆ କଣ କହିଲ ସିଏ ପୁରା ତାଙ୍କ ପ ପାରମ୍ପରିକ ରୀତିନୀତି ମାନେ ସାଙ୍ଗରେ ଖାଇବାକୁ ସେ ପସନ୍ଦ- - ମୁଁ ବି ଭଲ ଲାଗେନି ଅଇଁଠା କରି ଖାଇବାକୁ ସେ ଖାଇସାଇଲେ ମୁଁ ଖାଏ।
ଓ ହଁ ନାଇ ଯୋଉ ହଁ ସେଟା ଖାଆନ୍ତି ହଁ ସାଙ୍ଗ ଏ ତୁ ଖାଇପାରିବି
ଖାଇବାରୁ ମୁଁ ଖାଇବି ଆଉ
ହୁଁ ହୁଁ ହୁଁ। ହଉ ଭ ଭଲ ଭଲ।
ପିଆଜ ଏମିତି ଖାଇଲେ ତ ଗଲା ଆଉ କଣ
ହଁ ହଁ। ଆଉ ସବୁ ତମ ଘରେ ଆଜି ଲାଷ୍ଟ ରଜରେ କଣ ସବୁ ଆଇଟମ ହେଇଥିଲା ସବୁ ସରାବେଳେ ରୋଷେଇ ହେଇଥିଲା ବ୍ୟଞ୍ଜନ
ହୁଁ ହୁଁ ଭାତ ଡାଲି ଭର୍ତ୍ତା ଭଜା ପନିର ମସଲା ଛତୁ ମସଲା କଲରା ଚିପ୍ସ ପାମ୍ପଡ଼ ଖଟା
ଆମ୍ବଖଟା ଆମ୍ଭ
ଏଇ ସବୁ ଦହି ବାଇଗଣ ଦହିବରା।
କାଁଇକି ଅତିଥି ଆସି ଆସିଥିଲା ନା, ମାନେ ଏମିତି
ହୁଁ, ଅତିଥି ମୋର, ସାଙ୍ଗର ବିବାହ ଆସିଚି ତ। କନ୍ୟା ଡାକରା ତାକୁ ହେଇଥିଲା।
ଓହଁ, ଆ କନ୍ୟା ଡାକରେ, ଏତେ ସବୁ ବ୍ୟଞ୍ଜନ କରି
ହୁଁ, ସିଏ ଆମିଷ, ହଁ ସିଏ ଆମିଷ ଖାଉ ନାହିଁ ତ?
ହଁ ଅ।
ହଁ, ସେଥିପାଇଁ ନିରାମିଷ ହେଇଥିଲା ଆଉ।
ହଁ, ଯାହା ସ୍ଵାଦିଷ୍ଟ ଭୋଜନ ହେଇଥିଲା ଆ
ହଁ ହଁ। ଏଇ ତାଙ୍କର ଏଇ, ଆସନ୍ତା ମାସ ପହିଲା ଆଡ଼କୁ ଅଛି ଆଉ।
ଓହୋ, ଜୁଲାଇ ମାସରେ?
ଆଜ୍ଞା।
ହୁଁ, ମାନେ ତା ଆମର ପଳେଇବ ବୈଶାଖ ଜେଷ୍ଠ ଠ, ମାନେ ଆଷାଢରେ ଯାଇକି ହବ? ଓହୋ, ପହିଲି ଆଷାଢ ରେ ହବ ଆଉ, ହ।
ତ, ସେଠି ନହେଲେ, ଜେଷ୍ଟରେ ହେଇଥାନ୍ତା ଆଉ।
ନା ଜେ ହଁ, ଜ୍ୟେଷ୍ଠ ପୁଅ, ଜ୍ୟେଷ୍ଠ ଝିଅ, ଜ୍ୟେଷ୍ଠ ମାସ ହେଲେ ହେଇଯିବ, ସେ ତିନି ଜେଷ୍ଟ ନହେଲେ ହବନି।
ନୁହେଁ ତ, ସେଥିପାଇଁ ହେଲା, ନହେଲେ ରେ ହେଇଥାନ୍ତା ଆଉ, ହଉ ଯାଅ, ଭାଇଙ୍କୁ ଖାଇବାକୁ ଦେଇଦିଅ ଆଉ।
ଆଉ ସାଙ୍ଗ ବି ସବୁ ପରହରଫର ଦିଅ ଆଉ, ସାଙ୍ଗ ସହିତ ସବୁ ସମୟ ବିତା
ହଉ ରଖ। ଆଜ୍ଞା ଆଜ୍ଞା ରଖ। ରଖୁନା।